ହାଲୋ।
ହଁ।
କଣ କରୁଛୁ?
କଣ କରୁଚୁ?
ଏଇ ବସିଚି। ତୁ କଣ କରୁଚୁ?
ମୁଁ ଖାଇକିନି ମୋ ଅଜାହର ଘର ଆଗରେ ଯୋଉ ପଡ଼ିଆ ଟା ନୁହଁ କି
ମୁଁ
ସେ ପଡ଼ିଆରେ ବାଲି ଗଦା ହେଇଛି ହେଲା।
ମୁଁ
ତା ଉପରେ ଯାଇକି ଶୋଇଛି। କହନି ପରା ଏସି କଣ ବେ। ଏସି ଇଆ ଆଗରେ କିଛି ନୁହଁ। ସ ତରରେ ତୁ ବିଶ୍ୱସ କରିବୁନି ଯଉ ପବନ ଦଉଚି କହନି ଜଙ୍ଗଲଟା ନା।
ପବନଟା। ପ୍ରାକୃତିକ ପବନଟା ତ
ପବନ ପ୍ଲସ୍ ଇଆଡ଼େ ଇଆଡୁ ହଉଛି ମାନେ ଗଦିଟା ଯାହେଲେ ପିଠି ଟା ଗରମ୍ ଲାଗିବ ନା ନାଇଁ? ଇଆଡୁ ହଉଛି ଇଏ ଓ ଓ ପିଠି ଥଣ୍ଡା। ଖାଲି ମୁଁ ପୁଣି ହାଫ୍ ପେଣ୍ଟଟେ ପିନ୍ଧିଛି ଗଞ୍ଜି ଫଞ୍ଜି ଖୋଲି ଦେଇଛି ହେଲା।
ଆଉ ତୋଉଲିଆ ଫୋଉଲିଆ ପାରିନ କିଛି?
ତଉଲିଆଟେ ପାରିଚି। ଆ ରେଣ୍ଡମ ଜାଗା ଆଉ।
ୟେ ଏନ୍ତେ କହନା।
ଏରେ ନିଦ ପୁରା ହଉଚି ଉଁ ଏଠି ଶହେ ଶହେରେ। କାଲି ଏଇଠି ପା ନା, ନାଇଁବେ ରାତିରେ କୁଆଡେ ଏଠି ଶୋଇବୁ ଡ଼ର ମା ଭାଲୁ ଫାଲୁ ଆଉଛନ୍ତି।
ଶଳା ଶୋଇବୁନେଇ ଶିଆଳ ଭଡି ନ ହିଆଡୁ।
ମତେ ଆଉ ଜଣେ ହାଏ କଲାଣି।
ତୁ ଫୁଣି ଯେଡ଼ିଟେ ହେଇଛୁ ତତେ ଶିଆଳ ଭିଡି ନେଇକି ଖାଇଦବ।
କାଲି ରାତିରେ ଏଇଠୁପା ଏଗାରଟା ବାରଟା ବେଳକୁ ଯାଇଛି। କଥା ହେଲି ହେଲି ତାପରେ ଗଲି ଘରକୁ ଶୋଇଲି।
ଭଲ ଆଉ। କଣ ଖାଇଲୁ କଣ?
ଭାତ କି ଚିକେନ।
ଉହୁଁ, ଗଲ? ଆମର ଚିକେନ। ତମର ଚିକେଣ ଆଉ। ନାଇଁ ଖାଇନି ବସିଚି ଏଇଠି ଖାଇବା ଆଉ କଣ।
କେତେବେଳୁ ଖାଉଛ ତମମାନେ? ମୋର ଠିକି ନାଇଁ। ସେଇଟା ତ ହଇଛି ଗୋଟେ ଅସୁବିଧା ହଉଛି। ଠିକ ନାହିଁ ଆଉ।
ଆମର ନଅଟା ପରେ।
ହେଲା ମୁଁ -ମୁଁ ଖାଇଦେଲି କଣ ପାଇଁ କହିଲୁ? ଏଇନେକେ ସବୁ ଅନଲାଇନ ଆସିବେ।
ହୁଁ।
ଥିବୁ ଆଉ।
ହଁ କର। ଭଲ କଥା।
ଜାଣିଥିବୁ ତ ଏଇନା ଆମେ ସବୁ ପଇସା ବିକଳିଆ।
ପଇସା ବିିକଳିଆ କିଏ ନୁହୁଁ କହିଲୁ?
ମାନେ ଆ -ଆ -ଆମଠୁ ଆହୁରି ବିକଳିଆ କେହି ନଥିବେ।
ନାଇଁ ତ ସତ କଥା ଭାଇ ମୁଁ ଯେତେ ପଇସା ବିକଳିଆ ମୋଠୁ ବିକଳିଆ କେହି ନାହାନ୍ତି।
ହଉଚି ଉ ଆମକୁ ଶି
ମୁଁ ବା ମନ୍ଦିର ଭିତରେ ପାଇଲି ପାଞ୍ଚଶହ ଟଙ୍କା। ଧରି ପକେଇଲି। ମୋର ଗୋଟେ ସାଙ୍ଗ କହିଲା କହିଲା ପାଞ୍ଚଶହ ଟଙ୍କା ନଉଛୁ ମନ୍ଦିରରେ? ପାଞ୍ଚ ହଜାର ପଳେଇବ ତୋ ହାତରୁ। ଜାଣିଛୁ? ତାପରେ ମୁଁ କହିଲି ହେତେବେଳେ ପାଞ୍ଚ ହଜାର ଥିବ ବୋଲି ଯିବହାରି, ଯାଉହାରି। ମୁଁ ନେଇଯିବି ପାଞ୍ଚଶହ। ତ ଠାକୁରଙ୍କୁ କହିଲି ପ୍ରଭୂ ତମେ ତ ଖାଉଚ, ପିଉଚ, ବସୁଚ, ଶୋଉଚ। ଆଉ ତମକୁ ତ ଆଣିକି ଭୋଗ ଚଢଉଛନ୍ତି। ତମେ ପାଟିରେ କିିନି ଲଗେଇ ଦଉଛନ୍ତି ଆଉ ତମର ପାଞ୍ଚ ଶହ ଟଙ୍କା ଦରକାରେ ମୁଁ ହଁ ନେଇ ଯାଉଛି ପୋର କାମ ଅଛି। ଏଇ ଯଇନି ଆଉ କଣ?
ଆଉ କଣ କରିବିତ? ଉଁ ଚେରି କଲ ଘେଟା ଗୋଟା ଇଏ ଆଉ ପାଇଲୁ ପରା
ମୁଁ ପାଇଲି ଡାଟ ସମସ୍ତ ଆଗରେ ଧରିକି ଯାଇଁଲି। ମୁଁ କଣ ଚୋରି କରୁଛି ନା କାହା ପକେଟ ରୁ କାଢିଛି। ତଳେ ପଡିଥିଲା ଧରିଲି ନା ନାଇଁ କହୁନୁ?
ହଁ ଆଉ ଜଣେ ଦିଦି ମୁଁ ତାଙ୍କୁ ଚିହ୍ନିନି ହେଲା ସିଏ ମତେ କଲେଣି।
କଣ ମେସେଜ?
ହଁ
ଉଁ ହୁଁ କିଏ କିରେ ନା ଗ୍ରୁପରେ କରିଛ ନା ପର୍ସନାଲି?
ଗ୍ରୁପ ରୁ ମୁଁ କରିନଥିଲି କି କିଏ ଫ୍ରି ଅଛ ସେଇଥିରୁ ଆଉ।
ହୁଁ ହୁଁ
ପର୍ସନାଲି ସିଏ କଲେଣି ଆଉ।
ଅଁ କଣ ତା ନାଁ ଟା କଣ?
ନା ସୋ କରୁନି ରହ ମୁଁ ଦେଖୁଛି ଦେଖିବା।
ଉପରକୁ ଯା ମାରିବ ସୋ କରୁନାହିଁ।
ମନ୍ମୟ ମୌସୁମୀ।
ହଁ ହଁ ଆପକୁ ଆସନ୍ତୁ କଲ୍ କରୁଛି। ହ
ଆଉ ହଉଛି ଆଉ ଘରେ କଣ କ କହିଲେନି ଚିକେନ ଦେଇ ଯଉ ଯାଇଥିଲି।
ନାଇଁ କିଛି ନାଇଁ କହନି କହିଲେ ସତ୍ଯ କାଆଣି ଦେଇଥିଲା ମୁଁ କହିଲି ହଉ। କହିଲା ଆସିଲା ପଳେଇଲା କହିଲେ କଣ ଥଣ୍ଡା ଫଣ୍ଡା ଦେଇଥା
ହାଳ ମୁଁନ ତୁ ମୁଁ ଯାଇଥିଲ ଟିକେ ଠିଆ ହେଇଥିଲେ କିଛି ଅସୁବିଧା ନା ଏକୁଟିଆ ଟା କଣ ଠିଆ ହେଇଥାନ୍ତ
ହୁଁ ହୁଁ କାହିଁକି ମ ଯିବୁ ତ ଘରକୁ ସଳା।
ଇଁ ଲାଜଟିକେ ଲାଗେ ନା।
ଓହୋ ଝିଅ ଟା ତ ମୋର।
ଆଉ କୋଉଠି?
ତତେ ଲାଜ ଲାଗୁଛି। ଚମ୍ପା ପଶି ଯାଉଛି ଘରେ ପଶି ଯାଉଥିଲା ସରି। ତତେ ନାଜ ମାଡୁଛି ମୁଁ ଘରେ ବା। ସେ ମାନେ ଦୁଆରେ ବସିଛି ଆଉ। ପବନ ପୁରା ଯୋଉ ପବନ ଭାଇ କହନା।
ପବନ ବାଡୋଉନି?
ହଁ ବା କିନ୍ତୁ ତୋତେ ଯେମିତି ପବନ ବାଡୋଉଛି ଏମତି ବାଡୋଉନି।
ଆଜି କିନ୍ତୁ କୁ ପ କାଲି ଅପେକ୍ଷା ଆଜି ଆଉ ବଢିଆ ପବନ ଦଉଛି।
ହଁ
ମୋ ତଉଲିଆ ଉଡି ଯାଉଛି ଆଉ। ମାନେ ମାଇକି ଦେଖ କୁଆଡେ ବାଜୁଜିସି? ସେ ମାଇକିଟା ବି ଟାଣୁଛି ଶୁଭୁଛି ମତେ ତୋଥିରେ।
ମାଇକି ବାଜୁଛି ଯାଇଁ ଚଣ୍ଡିପାଳରେ ବେ।
ହଁ ସେଇ ମତେ ଶୁଭୁଛି ଏଥିରେ, ଏମିତି ବି ଶୁଭୁଛି। ଏମିତି ବି ଶୁଭୁଛି ପ୍ଲସ୍ ତୋତ୍ ଇଏରୁ ଶୁଭୁଛି।
ଓହୋ। ଭଲ ଆଉ।
ମାନେ ଭାବେ ସେ କେତେ ରେସ୍ ର ଟାଣୁଛି।
ହୁଁ
ହ ଆଉ ତମ ପୁଅଟା ଏଇନେ କୋଉଠି?
ସେ ଟୋକା ଆମର ଶୋଇଥିବ ଆଉ, ଶୋଇଥିବ ନହେଲେ ପଢୁଥିବ।
ସେ ଗାଁ ପାଠି।
ଗୋଟେ ପିମ୍ପୁଡିଟେ ପାଟିକି କାମୁଡି ଓଠକୁ କାମୁଡି ଦେଇଛି ଆଉ ଫୁଲି ଯାଇଛିରେ।
ଏଇରା ବାଲି ବାଲିଗୁରା ଇଏ ଇଏ ହେଇଛି ଗୋଟେ କୁକୁରଟେ ଧାଇଁ ଆଇଲା ମୁଁ ଭାବିଲି ଶିଆଳଟା।
ପୁରା ମାନେ ପାହାଡ଼ ପାହାଡ଼ିଆ ହେଇଛି ପାହାଡ଼ ଭଳିଆ ହେଇଛି। ପୁରା ତା ଗୋଟେ ଖାଲରୁ ଉଠିକି ଆଇଲା ମୁଁ କତିରେ ପୁରା ବାହାରିଲା ମୁଁ ଭାବିଲି ଶିଆଳଟା ମାନେ
ଶୋଇଥିବୁ ଶିଆଳ ଭିଡି ନେଇଯିବ ତୋତେ। ଦେଖିକିନି ଆରେ ଶିବୁକୁ ଜାଣିଛୁ କେଡ଼ିକିଟେ କର୍ଡ଼ ଦେଲି ତୁ ହସି ହସି ଅଣକଏଦି ହେଇଯିବୁ।
କେଡ଼ିିକିଟେ?
ମୁଁ ଆଉ ପାଇଲି ନେଇ ଯୋଉରା ବ୍ଲୁଥ୍ ତୋ ସାଙ୍ଗରେ ଯୋଉ କର୍ଡ଼ଉରା ଆସେନି ଛୋଟିଆ ଛୋଟିଆ ଚାଖେଣ୍ଡେ ବି ନୁହୁଁ।
ହଁ
ହେରା ମୁଁ ଭାବିଲି ଦେବିନେଇ କହିଲେ ନାଇଁ ଭାଇ ନାହିଁ ମାମୁଁଟୁ କଣା ମାମୁଁ ଭଲ, ଆଟଲିଷ୍ଟ ଅନ୍ ତ କରିପାରିବ ନା। କହିଲେ ନୋଉ ସାହାଜଯ୍ୟ କରଚି ଦେଇଦବ।
କାମୁଡି ଦେଇଲା ଯେ ପୁମ୍ପୁଡିଟା ମୁଁ ତ ଭାତ ଖାଇଲି ଭାତରେ କଣ ପୁମ୍ପୁଡି ବାହାରିଥିବ କିରେ?
ନାଇଁ ମୁଁ ଏରା କଣ ପିଆ ପୁଇ କଣ ଘରେ ଥିବୁ କି କାରଣ ଯେ ଯୁଆଡେ
ନାଇଁ ଏଇ ମୁଁ ଅଜାହର ଆଗରେ ଗଛ ଗୁରା ସେଇ ଗଛରୁ ଗୋଟେ ଫୁହୁଡି ଫୁଡି ଖସିଦିଏ ଆଉ।
ହୁଁ
ବଡଟେ ଫୁଲିଗଲାଣି କଣ ରାତିରେ ଫୁଲିଛି ସକାଳୁ କମିଯିବ। ଯଦି ସକାଳୁ ଫୁଲିଥାଆନ୍ତା ଯିଏ ମତେ ଦେଖିଥାଆନ୍ତା ହସିଥାଆନ୍ତା।
ଏଇଲୋ ମା ରାତିରେ କଣ କରୁଛୁ କହ?
ନାଇଁ ରାତ୍ ରାତିରେ କମିଯିବ।
ହଁ ରାତିକି ହେଲେ ସକାଳୁ କମିଯିବ, ଆଉ ଯଦି ସକାଳେ କାମୁଡ଼ିଥାନ୍ତା ଦେ ଜାଣିଛୁ ତ ଆମର କୋଉ ଭଳିଆ ସାଙ୍ଗଗୁଡା ଆଉ ଯାହା କହିବେ ତତେ ଆଉ।
ହୁଁ
ନାଇଁ କି ତାହେଲେ କଣ କରୁଛୁ ରାତିରେ କହ?
ହଁ ପା। ମାନେ ମୁଁ ଆଉ ଇନ୍ଷ୍ଟାକୁ ଟାଇମ ଦେଇପାରୁନି
ଉଁ ଟାଇମ୍ ବି ଦବା କଣ ଦରକାର କି?
ଆରେ ଟିକେ ଉ-ଉ
ଦି ତିନିଟା ଭିଡିଓ ଭଲ ଭଲ ଦେଖିଲେ ମାନେ ପ ପଚାଶ୍ ଟା ଖଣ୍ଡେ ରିଲ୍
କଲୁ ନା ସେଇଟାକୁ ଇଏ କରିବା।
ଆଉ ମୁଁ ଏଡିଟି କରିଦେବି ଏ ଆଜି ରାତି ନହେଲେ କାଲି ସକାଳୁ କଁ କହିଲୁ ମୁଁ ଏଡିଟି କଲି ମୋ ମଉସା ଆସ୍ ଥିଲେ ପରା ଡାକିଲେ। ଅଧାରେ ସେନ୍ତି ଅଛି ଖାଲି ଗୀତ ଆଡ୍ ହବ।
ଉୁଁ ହୁଁ। କରିଦେ ଶୀଘ୍ର ଏରା ଏତେ ଦିନି ହେଲାଣି। ମୁଁ କହୁଚି ସେଇଟା ଦେ ମୋର ଭଲ ତ ଲାଗୁଚି ଜଣଙ୍କୁ ଦେଖଉଥିଲି ଯେ ସେ କହିଲା ଭଲ ଲାଗୁଚି ଯାଜପୁରୁ ସେ ଯୋଉଟା ଆକାଉଣ୍ଟାଣ୍ଟ୍ ଅଛି ତାଙ୍କୁ ବି ଦେଖଉଥିଲି ମୁଁ କହିଲି ଦିଦି ଟିକେ ଦେଖିଲେ ଏ ଭିଡିଓ ଟା କେନ୍ତି ହେଇଚି କଇଲେ ଭିଡିଓ ଟା ଭଲ ହେଇଚି ଅପଲୋଡ଼ କରିଦେ। ପୋଷ୍ଟ କର୍ ଦେ।
ହଉ କହୁଚି ଇଁ-ଇଁ-ଇଁ
ସେଇଟା କରି ଦଉଚି ମ।
କାଲି ଅପ୍ଲୋ କାଲି ଅପଲୋଡ୍ କରିବୁ କି?
ହଁ ମୁଁ କାଲି ହେଇଟା କର୍ ଦଉଚି। ନା ସମସ୍ତେ କହୁ ମୁଁ କହିଲି ଏଇଟା ଦେଖିଲ କହିଲ ହଁ ଏଟା ଟିକେ ଏନିମେ ଟାଇପ୍ ର ଲାଗୁଚି ଭଲ ଲାଗୁଚି କିନ୍ତୁ କରିଦେ।
ଆଏ ମୁଁ ସ କାଲି ଦିନକ ଟାଇମ୍ ଦେ କାଲି କର୍ ଦେବ କାଲି ଦିନକ ଟାଇମ୍ ଦେ କାଲି ମୁଁ କରଦେବି।
ହଉ କର ଆରେ ଯେତେ ଇଏ ହବ ଆମର ଏତେ ବେଶୀ ଇଏ ହବ ନା ଆଉ।
ଯେତେ ଶୀଘ୍ର ବଖଆରିବୁ।
ଚିନ୍ମୟ କଲ୍ କଲାଣି।
ଛିଏ କିଏ?
ଯେ ଚଣ୍ଡିପାଳରୁ।
ମାନେ ତାର ତୁ କରିଚୁ କି?
ନାଇଁ ନାଇଁ ସିଏ କଁ ଗୋଟେ କାମ ଥିବ କଲ୍ କରିଥିବ।
ହ ଏଇନେକେ ଉଠା ନା କାଟି ଦେ।
ନା ଉଠଉନି।
ଉଁ। ଆଉ କଁ କ? ବୁଲି ବୁଲା ତ ଯାଇ ହବନି କହୁଚୁ।
ଏ କାଲି ପାରା ଆମେ ଯିବୁ ହେରି ସକାଳୁ ଆଠ୍ ଟା ବସ୍ ରେ ଭୁବନ ଭୁବନରୁୁ ଅଁ ଯିବୁ ଯାଜପୁର୍ ଯାଜପୁର୍ ଷ୍ଟେସନ ରୁ ଟ୍ରେନ
ଯାଜପୁରରେ ଚଢୁଛ ନା ଢେଙ୍କାନାଳ ଚଢୁନ?
ଏଁ ଢେଙ୍କାନାଳ ଟା ଏଇଡେ ଦୂର ହବ ହେକରେ ବୁଲି ବୁଲି ଢେଙ୍କାନାଳରୁ ଟ୍ରେନ୍ ଯିବ କଟକ କଟକ ରୁ ଆସିବ ଯାଜପୁରୁ। ଯାଜପୁରୁ ଏଇନା ଭୁ ନାଇଁ ଢେଙ୍କାନାଳରୁ କ ଟକ କଟକ ର ଭୁବନେଶ୍ଵର ଭୁବନେଶ୍ବର ରୁ ଆସୁଚି ଯାସ୍ପୁରୁ।
ଅଁ ହଁ।
ଯାଜପୁର୍ ରୁ ଯାଉଚି ବାଲେଶ୍ଵର।
ଏଇଠୁ ଯୋଉ ଭୁବନ ବସ୍ ରେ ବସୁଚୁ ଯାଜପୁର୍ ଷ୍ଟେସନରେ ଗତିରେ ଓହ୍ଲଉଚୁ।
ହଁ।
ଓହୋ କେତେ ଟଙ୍କା ଯାଉଚି?
ଅ ଏ ଷାଠିଏ ଦଶ ପଚାଶେ। ଦୁଇଶ ଟଙ୍କା ଖାଲି ଗାଡି ଭଡା ତିନିଶ ଟ ଉଁ ଉଁ ଦୁଇଶ କୋଡିଏ ତିରିଶ ଖଣ୍ଡେ ଗାଡି ଭଡା ଆଉ।
ମାନେ ଭୁବନ ଉଁ ଆଗ କହ ଭୁବନରୁ ଇଏ ଏଠିକି ଯିବାକୁ କେତେ ନାଗୁଚି।
ମୁଁ କାଟିକି ଆଉ ଥେରେ ନଗଉଚି ନହେଲେ।
ହଉ ହଉ।